କଣ କରୁଛୁ?
ଏଇ ବସିଛି।
ଆଉ ତୋ ପୁଅ
ଏଇଠି ଲିମା-ଆ-ଆ, ରୁମା-ଆ କ କ ଟିକେ ବସିଛି ସିଏ ତାର ଶୋଇଛି ଆଉ। ଗଡୁଛି ଖ
ଉ ତାକୁ ପା ଥଣ୍ଡା ହେଇଯାଇଚି ନା କଣ ଲୋ ତୋ ବୋଉ
ହୁଁ ଜୋରସ ଥଣ୍ଡା।
ହୁଁ।
ଥଣ୍ଡା ତାକୁ ଜୋରସୋରେ ହେଇଯାଇଚି।
କଣ ଗୋଟେ ଭାଇବ୍ରେଡ ହଉଛି ତୋ ଫୋନଟା ନା ମୋଟା।
ହଁ କଲଲ ଆସୁଚି।
ହଁ ହଁ ତୋର ଆସୁଚି? ଉଁ ହୁଁ। ହଁ କଥା ହେଇଯା।
କ
ଆଉ ତୁ ମାମା ସହିତ କଥା ହେଇଥିଲୁ ଆଜି।
ନା।
ଆଇ ଆମ ଗାଁ ର ମା।
ନାଁ।
ଆଉ ଆରେ ଆଜି ତାର ପରୀକ୍ଷା ହେଇଥିବ ଆଜି ଆଠ ତାରିଖି ବା ଆ ଯାଇଥି ପରୀକ୍ଷା ରେ
ହୁଁ ହଁ। ମୁଁ ତ ପଳେଇମି ତ ଘରକୁ ବାର ତାରିଖ ଦିନ।
ବାର ତାରିଖ ଦିନ ପଳେଇବୁ। କଣ ତ ତୋ ଶାଶୁ କରି ଯାଇନି।
ନାଲୋ ମନେଇମି ଅନ୍ୟ କଥା ନୁହେଁ ପଳେଇମି ଆଉ ତାପରେ ବାର କାହିଁକି?
ନାଇଁ ଏଥର ତୋଉ ଜଣ
ହଁ ଆଉ ମୋର କଣ ଜନ୍ମଦିନ ଅଛି ବଡ ପିଲା ଆଉ ମସ ମୋ ପୁଅ ହେଲାଣି ମୁଁ ପୁଅର ଜନ୍ମଦିନ ହବ ନା ମୋର ଆଉ ଜନ୍ମ ଦିନ
ଏଇ ସାଢେ ଏଗାରଟା ନା ବାରେଟା ବେଳକୁ ଫୋନ କରିଥିଲି ହେଟାକୁ। ଆଁ ଦେଖିବା ମାମା ପୁ ପଇସା ଦେଇକି ଆସିବୁ ଇଏ ତ ଦେଇଥିଲା କହୁଥିଲେ ତାର ଭଲ ହେଇଯିବ ବୋଲି। ମତେ ଲାଗୁଚି ଏଇଥର ସେ ଆର୍ଯ୍ୟ ହେଇଯିବ ବୋଧେ ପରୀକ୍ଷା ଟା। ନାଁ ଏ ଯଉ ଇଏଡା। ବାଟ।
ତାର ଭଲ କହୁ କି ଭଲ ହେଇଯିବ ବୋଲି ତ ସେତେଟା କହୁଥିଲା କେତେଟା ସେ ଅଛି ବୋଲି କହିଲା ଭଲ ହେଇ
ହେଲା ହେଇଯାଆନ୍ତା ମୁଁ ଏଇଟା ଛାଡିକି ପଳନ୍ତି ଆ ବି ତା କତିରେ।
ଅଛି ଯାଇକି ସିଏ କୋଉଠିତ କୋରାପୁଟ ନା? କୋରାପୁଟ ରେ ଅଛି ବା।
ହଁ କୋରାପୁଟ ନା କଣ ପା?
ଆଉ ଫେରେ ସେଇଥିପାଇଁ ତା ବାପା ବି ଯାଇକି ରହୁଛନ୍ତି ଏକୁଟିଆ ଯାଇକି ରହିହବନା। ସେଇଥିପାଇଁ ତା ବାପା ରହୁଚନ୍ତି ସେଇଠି। ମତେ ତ ଆଉ
ହୁଁ କାଲି ତାକୁ ପଚାରୁଥିନି ମୁଁ କହିଲି ଫାଷ୍ଟ କି ଯେତେବେଳେ ଯାଇଥିଲୁ ତ ନେଇଥିଲୁ ମୁଁ କହିନି ଏବେ ବି ତୋ ବାପା ଯାଇକି ରହୁଛନ୍ତି କହିଲା ଆଉ ଏକୁଟିଆ କି ଏଠି ତାପରେ ନୂଆ। ଏବେ ଏବେ କି ଆସିଛି ଆଉ ଯାହା ସବୁ ପରିବା ଟେ ଇଏ ଟେ କଣ ସେ ଯାଇକି ସେ ତାଙ୍କର କିଣିକି ନେଇ ଆସୁଛନ୍ତି। ଆଉ କହିଲା ମୁଁ ରୋଷେଇ ଫୋଷେଇ କରୁଛି ଆଉ କରିକି ଦଉଛି ଆଉ। ତାପରେ ପୁଣି ଯାଉଛି ଅଫିସ।
ହଁ।
ହୁଁ। ଏଇ କଥା ହେଇଥିଲି ଆଜି ନା କାଲି କଥା ହେଇଥିଲି ତା ସହିତ। ସେ ଆଉ କହୁଥିଲା ହୁଁ ହୁଁ ତାପରେ ସେଇଠି ଯୋଉ ଫ୍ରେଣ୍ଡ ସର୍କଲ ହେଇଗଲେ ମାନେ ତା ସହିତ ମିଶିଲେ କି ପାଖଆଖ ପଡୋଶୀ ଇଏ ଥିବେ। ତାଙ୍କ ସହିତ ମିଶିଲା ପରେ ତାପରେ କି ସେ ଏକା ରହିଲେ ଚଳିବ। ଆଉ ଏକା ନା ଏବେ ଏକା ରହିଲେ ତାକୁ କଣ ଭ ଭଲ ଲାଗିବ କି।
ନା ତ।
ହେଲା କଥା। ଖାଇସାରିଲୁଣୀ ତୁ?
ହଁ, ଏବେ ଜଷ୍ଟ ଖାଇକି ଆସିନି।
ମାମାର ବୋଧେ ପରୀକ୍ଷା ଥିଲା ବୋଲି ସେ ଯାଉନଥିବ ବୋଧେ ଏବେ ଆ ସରିଲା ପରେ ବୋଧେ ଯିବ କି କଣ ତୋକତି ଯାହେନେ ଦେଖି ଆସିବନି ନା। ଆ ମୁଁ ଯାଇଥିନି ଏଇଥର ଯୋଉ ଆମ ଘରକୁ ସେ ନଥିଲା ସେ ତାର ଯାଇଥିଲା ପରୀକ୍ଷା ଦେଇ।
ପରୀକ୍ଷା ଦେଲେ ସେ କଣ ପିଜି ନା କଣ ପରୀକ୍ଷାଟା ଦେଉଥିଲା। ପିଜି କରୁଛି ଆଉ ଦିଟା କହୁଥିଲା ବା।
ଲାଗିଛି ଗୋଟେ ସଂସ୍ଥାରେ ଆଉ।
ହୁଁ ସିଏ ତାର ମୋଟିଭ କଣ କହିଲୁ ଯୋଉ ହେଇଗଲେ ଚାକିରି ଟା ତାର ଏଇ ତାପରେ କି ବାହା ହୁଅନ୍ତା କି କଣ ବୋଧେ। ଯାହାନେ ବି ଏଇଥର ବାହାଘର ହବ କି କଣ କିଆଣି ସେ କାହିଁକ କିଛି ତ କହୁନି ସେ ବିଷୟରେ, ମାମା କହୁଥିଲା ତାର ଏଇଥର ବୋଲି ଯୋଉ ବ୍ରାହ୍ମଣୀ ପାଳ ମାମା।
ସିଏ ଦେଖିଥିଲେ ମାନେ ତାଙ୍କର ତିନିଟା ଖଣ୍ଡେ ପ୍ରସ୍ତାବ ଆସିଥିଲା କଣ କହୁଥିଲା ଏଟା ଆମର ଫାଇନାଲ କରିନାହାନ୍ତି, କି କିଏ ଦେଖିବାକୁ ଆସିନାହାନ୍ତି। ଆମର ବାସ ଖାଲି ରଖିଛୁ ଦି ତିନି ଜଣଙ୍କୁ ଇଏରେ। ମୁ କହିନି ଟିକେ ଫଟୋଟା ପଠଉନୁ କହିଲା ମୁଁ ପା ରଖିନି ଆମର
ହେରା ତା କଥା କଣ ପାଇବୁ।
ଶାଢୀ ଫଟୋଟା ପଠେଇଲୁ ନେହିତ କେମିତିଆଟେ ମଗେଇଥିଲୁ। ଆସିଲାଣି ତୋର, ମୁଁ କିହିଲି ଆସି ସାରିଲାଣି ନା ତୋର।
ଆସିସାରିଲାଣି, ହଁ।
ଭଲ ଆସିଚି। ମୁଁ କହିଲି ଏଇଟା ଖସରା କପଡ଼ାନା କଉ ଇଏରେ ମଗେଇଚୁ।
ରହ ମୁଁ ତୋତେ ପଠଉଚି ତୁ ଜାଣିଦବୁ।
କୋଉଟାରୁ ମଗାଇଥିଲୁ ଫ୍ଲିପକାରାର୍ଟ ନା ମିଶୋରୁ?
ଫ୍ଲିପକାର୍ଟ୍।
ଓହୋ ଫ୍ଲିପକାର୍ଟ୍ ମଗେଇଚୁମାନେ ଭଲ ଆସିଥିବ। ନା ତାଜିନିଷରା ଭଲ, ମୁଁ ଗୋଟେ ମିଶୋରୁ ଦେଖିଚି ଯେ ଗୋଟେ ଇଏଟେ ଅଁ ହେଟା ଦେଖିଆ କେବେ ମଗେଇ ଏବେତ ମଗେଇନି।
ମୋ ମା ବାରମ୍ବାର ଫୋନ୍ କଲାଣି।
ଉଁ।
ତୁଖାଇନୁ?
ସେ ବାରମ୍ବାର ତୋତେ କଲ୍ କରୁଚନ୍ତି।
ତୁ ଖାଇନୋହୁ କିିଲୋ।
ହଉ ତାହେନେ ଚିକିତୁ ରଖେ ତେତେ ଫୋନ୍‌ କରୁଚି କଥା ହେଇଯା ନହେଲେ ତାଙ୍କ ସହିତ।
ହୁଁ ହୁଁ ହୁଁ
ହଉ।